ହାଲୋ, ହାଲୋ।
ହଁ।
ହଁ ଶୁଭା ଯାଉଚି?
ହଁ ଶୁଭୁଚି।
ଅଁ, ହଁ, ଶୁଭ ସକାଳ।
ଶୁଭ ସଖାଳ।
କଣ କରୁଚ?
କିଛି ନାଇ ବସିଚି ଏମତି ହିଁ।
ଓହୋ।
ଆପଣ କଣ କରୁଛନ୍ତି?
କିଛି ନାଇଁ ବସିଛି ଆଉ।
ଆଚ୍ଛା।
ଆଉ ସକାଳ କୁଆଡେ ଯାଉନ?
ନା ଏବେ କୁଆଡେ ଯିବିନି।
ଯୋଗୋ ବ୍ୟାୟାମ?
ନା ନା ନା।
ଉଁ ହୁଁ।
ଆପଣ କୁଆଡେ ଯାଉନାହାନ୍ତି?
ହଁ ମୁଁ ଯାଉଛି ଯେ ଆଜି ରବିବାର। ରବିବାର ଆଜି ଛୁଟି। ରେଷ୍ଟ
ଆଛା।
ଆଉ କୁଆଡେ ବର୍ଷା ହଉଛି କୁଆଡେ ବୁଲାବୁଲି।
ନା ଯୋଜନା ସେମିତି ତ ନାହିଁ।
ହଁ।
ଆଗକୁ ଦେଖିବା। ଏବେ ତ ସକାଳେ ହେଇଛି।
ହୁଁ।
ଆପଣ କୋଉଠି ଯାଉଛନ୍ତି? ବର୍ଷା ତ ହଉନି ଖରା ହଉଛି ପ୍ରବଳ।
ଖରା ହଉଛି।
ହୁଁ।
ଓ କୋଉଠି କ?
ଏଇଠି ଭୁବନେଶ୍ୱର।
ଓହୋ ହଁ ଭୁବନେଶ୍ୱରରେ ଖରା ହଉଥିବ ଆଉ।
ଆପଣ କୁଆଡେ ଯିବେନି?
ନାଇଁ ଏବେ ତ ସେମିତି କିଛି ଯୋଜନା ନାହିଁ।
ଆଚ୍ଛା।
ହୁଁ ହୁଁ।
ଆଜି ଦିନ ସାରା ସେମିତି କିଛି ନାହିଁ।
ନାଇଁ ଦେଖିବା। କଣ ହଉଛି ଆଉ ଟିକେ ପରେ। ସାଙ୍ଗମାନେ ଯଦି କହିବେ ବେଲେ ଯିବୁ ଆଉ।
ହୁଁ।
। ଭୁବନେଶ୍ୱର ତାହେଲେ ସବୁ ଜାଗା ବୁଲି ଦେଇଥିବ। ଯଦି ରହୁ ଚ ।
ନା ନା ସେମିତି ତ ନାଇଁ ସବୁ ଜାଗା ବୁଲିଛି ବୋଲି ନା।
କଣ କଣ ବୁଲିଛ ତାହାଲେ?
ସେମତି ତ କୁଆଡେ ବୁଲିିନି।
କୁଆଡେ ବି ବୁଲିନ? ନନ୍ଦନକାନନ
ହୁଁ ଯାଇଛି।
ଆଉ ବୁଲିନ କହୁଥିଲ।
ଯାଇଛି ଯାଇଛି।
। ଆଉ ରଜ କେମିତି ଗଲା?
ରଜ ତ ବହୁତ ଭଲ ଗଲା। ବହୁତ ବୁଲାବୁଲି କଲୁଣୁ ତା ସହିତ ହାଁ।
ହ ବୁଲାବୁଲି କଲ ଆଉ -
ତା ସହିତ - ରଜରେ ତ ଆପଣ ଜାଣିଛନ୍ତି ଝିଅ ମାନଙ୍କର ବହୁତ ପସନ୍ଦ ତ
ଫଟ
ସବୁ ସବୁ।
ହୁଁ।
ହୁଁ ଆପଣ କୁଆଡେ ଯାଇଥିଲେ ରଜରେ?
ନା ଘରେ ପୁଅ ମାନଙ୍କର କଣ ରଜ? ଝିଅ ମାନଙ୍କର ସିନା ଭଲ
ଏମିତି ବୁଲାବୁଲି କୁଆଡେ ଯାଇନାହାନ୍ତି? ହଁ ଦଳି ବି ଖେଳିଲି। ର ରଜରେ ଯା ସେଇଟା ତ କୁଆଡେ ଯାଇନାହା ବୁଲାବୁଲି ପାଇଁ।
ହଁ ଆମେ ଏମିତି ଆଗା ଏମ୍ ତିଆଗା ଆମ ସହରରେ ବୁଲାବୁଲି ଆଉ।
ଉଁ ହୁଁ। ଆଉ କଣ କଣ କଲେ ରଜ ଦିନ ତାହେଲେ? ଏବେ କିଛି ଖାଇନି।
ଅହ। ମୁଁ ରଜରେ କିଛି ନାହିଁ ଘରେ ଯାହା ହେଇଥିଲା, ସେଡା ଖାଇକି ଯାଇକି ବୁଲିବା କଥା ଆଉ।
ଉଁ ହୁଁ।
ଖାଇବା କଣ କଣ ହେଇଥିଲା? ରଜରେ।
ହେଇ ଥିଲା ଆମର ପୋଡ ପିଠା। ତ ସେ ଇତ
ପିଠା ବି ହେଇଥିଲା। ପାନ।
ପାନ ରଜ ପାନ।
ହଁ ରଜପାନ ତା ସହିତ ଏତ୍ ଏତିକି ଆଉ ବୁଲା ବୁଲିବାକୁ ଯାଇଥିଲୁ ସାଙ୍ଗ ମାନଙ୍କ ସହିତ ଆଉ
ଉଁ ହୁଁ।
ଦୋଳି ଖେଳିଲୁ ବାସ୍ ସେତିକି, ଆଉ ଫଟ ଫଟ ଟିକେ ଉଠେଇଲୁ।
ହଁ ଫଟ ବିନା ତ ସବୁ ଅଧୁରା ଆଉ ନାଇଁ କି?
ଗୋଟେ କାମ କରିବେ ତାର ଫଟ ଯଦି ରହିିବଏ ତ କିଛି ତାର ଇଏ ନାହିଁ।
ହଁ।
ସେଥିପାଇଁ ହୁଁ ତ ହିବା ଦରକାର ଫଟ।
ହଁ। ଆପଣ କଣ ପଢୁଚନ୍ତି?
ହଁ ଚାଲିଚି ଏମତି
ଅହ। ହଉ ହଉ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ବାବା, ମା, ଭାଇ ଭାଇ, ଭାଉଜ ଅଛନ୍ତି।
ଆଚ୍ଛା। ଗଲ। ଆମର ବାପା ମା ମୁଁ ତାପରେ ବଡ ଭାଇ‌। ବଡ ଭାଇ ବାହାରେ ରହୁଚନ୍ତି।
ଆପଣ କଣ କରନ୍ତି ପଢନ୍ତି ନା କଣ କିଛି ଜବ କରୁଛନ୍ତି?
ପଢା ପଢି ସରିଛି ମୋର ଯୁକ୍ତ ତିନି ଶେଷ ହେଇଛି ଆଉ।
ଆଚ୍ଛା।
ଆପଣଙ୍କର?
ହଁ ସେଇ
ସମାନ ନା କଣ?
ହଁ ସମାନ।
ହେଁ ହେଁ ହେଁ। କିଛି ଚାକିରି ପାଇଁ ଚାଲିଚି ଯୋଜନା।
ହୁଁ ସେଇଟା ହିଁ ଯୋଜନା ଚାଲିଚି।
ଓହୋ ଭଲ କଥା। ଆମେ ନୂଆ ବର୍ଷ ବେଳେ ଯାଇଥିଲୁ ଭୁବନେଶ୍ଵର। ରହିଲୁ ଚାରି ପାଞ୍ଚ ଦିନ।
କୋଉ ଜାଗା ଯାଇଥିଲେ?
ସେ ଭୁନେଶ୍ଵରରେ ଚାରି ପାଞ୍ଚଳିକା ପୁରୀ କୋଣାର୍କ ଆଉ ଲିଙ୍ଗରାଜ ମନ୍ଦିର ନନ୍ଦନ କାନନ ତାପରେ ଗଲେ ୱାଣ୍ଡ୍ରେଲା।
ଉଁ ହୁଁ।
ଏମତି କିଛିଟା ଜାଗା ବୁଲିକି ଆସିଲୁ ଆଉ।
ଉ ହୁଁ।
ଫୁଲବାଣୀ କେବେ ଆସଚ?
ଆପଣଙ୍କର ଫୁଲବାଣୀ
ହଁ।
ଫୁଲବାଣୀ କୋଉ ଜାଗା?
ଫୁଲବାଣୀ କେନ୍ଦୁପଦର
ଫୁଲବାଣୀର ମୋ ଘ ମାନେ ଫୁଲବାଣୀର ମୁଁ କନ୍ଧମାଳ ଡିଷ୍ଟ୍ରିକ୍ଟର ଝିଅ।
ଓହୋ। କିନ୍ତୁ ରହୁଚ ଭୁବନେଶ୍ଵରରେ ଆଉ ନାଇକି।
ଏବେ ଏବେ ଜଷ୍ଟ ଆଶିଚି କିଛି ଦିନ ହେଲା। ଏଇଠି ଫୁଲବାଣୀ ଫୁଲବାଣୀରେ ଅଧିକ ଅନୁସାୟୀ।
ହଁ ହଁ ଦଧ୍ୟ ଅନୁସେଇ। ତାହେଲେ ରଜ ଟା ଫୁଲବାଣୀରେ ହେଇଥିଲା।
ନା ଏଇଠି ହେଇଥିଲା।
ଭୁବନେଶ୍ଵର ରେ।
ହୁଁ।
ସେ ଭଲ ଆଉ। ଆଉ କଣ କୁହନ୍ତୁ?
ହୁଁ।
ଆଉ କଣ କୁହନ୍ତୁ କଇଲି।
ହ
ଗରମ କେମିତି ହଉଚି?
ଗରମ ତ
ହଁ ଫୁଲବାଣୀ ଭଲ ଲାଗୁଚି ନା ଭୁବନେଶ୍ୱର
ଗରମ ପାଇଁ ତ ଫୁଲବାଣୀ ଭଲ ଲାଗୁଛି ଏ ସରି ଗରମ ସେଇଠି ଟି ଥଣ୍ଡା ଲାଗେନା ଗରମ ତ ଏଇଠି ଅଧିକା ହଉଚି। ଭୁବନେଶ୍ଵରରେ ତ ଖରା ଦିନ ପାଇଁ ଫୁଲବାଣୀ ହିଁ ଭଲ ଅଛି।
ହୁଁ ଆଉ ବା
ବାକି ଦିନ ପାଇଁ ଭୁବନେଶ୍ଵ ତାର ଭଲ ଅଛି ନା ସବୁ ପାଇଁ କନ୍ଧମାଳ ବି ଭଲ ଅଛି।
ଅ ହଁ। ଆଉ ଆମର ହୁଁ କଣ ଯେ ଉଦୟଗିରି ଯାଇଚ ନା ନାଇଁ?
ହୁଁ ଯାଇଚି।
ଫୁଲବାଣୀ ବାଲା ଉଦୟଗିରି ଜୀ ଉଦୟଗିରି।
ଯାଇଚି ଯାଇଚି ଯାଇଚି।
ସେଇଟା ଭଲ ଲାଗେନି ବର୍ଷା ଦିନରେ?
ଉଦୟଗିରି? ଉଦୟଗିରି ଯୋଉ ହୁଁ ହୁଁ। ହୁଁ ଯାଇଚି ହଁ ସେଇଠି ତ ଭଲ ଲାଗେ।
ହଁ।
ସେଇଟା ଭଲ ଲାଗେ। ତାପରେ ଏବେ ରିସେଣ୍ଟଲି ଗୋ-
ବାଲିଗୁଡ଼ା।
ହଁ ବାଲିଗୁଡାରେ ଗୋଟେ କଣ
ଜାକିିକିଆ।
ହଁ ଜକିକିଆ ନା କଣ ସେଇଠି ସେଠୁକୁ ମୁଁ ଯାଇନି। ସେଇଟା ଗୋଟେ ବଢ଼ିଆ ଜାଗାଟେ।
ସେଇଟା ଗୋଟେ ଭଲ ହେଇଛି ଜାଗାଟା।
ହୁଁ।
ଓ ଓ ହଉ ଠିକ ଅଛି ମୁଁ ରଖୁଚି